ହାଲୋ।
ହାଲୋ।
ହାଲୋ ଜୟଶ୍ରୀ ଜଗନ୍ନାଥ।
ହୁଁ ଜୟ ଶ୍ରୀ ରାମ।
ଆପଣଙ୍କ ଭଏସ ଶୁଭା ଯାଉଛି କି?
ହଁ ସୁଭାଯାଉଛି।
ଆଉ ଆପଣ କଣ କରୁଛନ୍ତି?
ହେଇଠୀ ଖାଉଥିଲି ବସିକି ଖାଇକି ଆସିଲି ଏବେ।
ଆଛା ଆପଣଙ୍କ କଣ ହେଇଛି ଖାଇବାକୁ?
ହେଇଥିଲା ଭାତ ବେସନ ତରକାରୀ ଆଉ ଖଟା ଆପଣ କଣ ହେଇଥିଲା?
ହେଇଛି ଭାତ ସମ୍ବର ହେଇଛି କୁ ପାମ୍ପଡ ମୁଁଁ କିନ୍ତୁ ଖାଇନି। ମୁଁ ଖାଲି ଜାଣିଲି ଜେ ଏତିକି ହେଇଛି ଆମର। ଆଉ ଆପଣଙ୍କର?
ଆପଣ କଣ କଣ କରୁଥିଲେ କଣ?
ଛାତ ଉପରେ ବସିଛି ଆମର ତ ତିନି ଦିନ ହେଲାଣି ବର୍ଷା ହଉଥିଲା ଆଜି ଟିକେ ବର୍ଷା କମିଛି ମାନେ ବର୍ଷା ହଉନି। ତଥାପି ପାଗ
ହଁ ଏବେ ଟିକେ ବର୍ଷା କମିଛି।
ହୁଁ ମୁଁ ଠାକୁରଙ୍କୁ ଆଜି ବହୁତ ଡାକିଛି ଆଛି ଭଗବାନ ଟିକେ ବର୍ଷା ନ ହଉ ବୋଲି କାହିଁକି ଆଜି ବର୍ଷା ହଉନି ଆଉ
ହଁ ତାହେଲେ ଆପଣଙ୍କର କଥା ସତ ହେଇଛି ଆଉ।
ଆଜ୍ଞା। ହୁଁ। ଆଉ। ତ ଆପଣ କଣ ପଢାପଢି କରୁଛନ୍ତି ନା ଜବ କରୁଛନ୍ତି?
ନାଇଁ ପଢାପଢି ଚାଲିଛି ଲାଷ୍ଟ ଇୟର ଚାଲିଛି ପ୍ଲସ୍ ଥ୍ରୀ ତ।
ଆଉ କୋଉ ଅନର୍ସ?
ଓଡ଼ିଆ।
ଆଚ୍ଛା କୋଉ କଲେଜ।
ଆମର ଏଇ ବାରଙ୍ଗ କଲେଜ।
ଆଛା।
ଆପଣ କଣ କରୁଛନ୍ତି।
ମୁଁ ବି ଏ ସି କରୁଛି।
ବି ଏ ସି।
ଆଜ୍ଞା।
କୋଉଠି?
କମଳା ନେହେରୁ ଓମେନ୍ସ କଲେଜ ଜାଣିଛନ୍ତି ଭୁବନେଶ୍ୱର।
ହୁଁ ହୁଁ।
ସେଇଠି ହ
ଆପଣଙ୍କ ଏରିଆ ତ ଭୁବନେଶ୍ୱରେ ରହୁଛନ୍ତି।
ଆଜ୍ଞା।
ଓହୋ ନିଜ ଘର ନା ଟାଉନ।
ହଁ ନିଜ ଘର।
ଅ ହଁ।
ଆଜ୍ଞା। ତ ଆପଣଙ୍କ ଏରିଆରେ କଣ କଣ ସବୁ ଜାଗା ଅଛି ବୁଲିବା ପାଇଁ ମତେ ଟିକେ କହିପାରିବେ।
ଆମ ଏରିଆରେ ତ ସବୁ ମନ୍ଦିର ଅଛି। ଜଗନ୍ନାଥ ମନ୍ଦିର ଅଛି ପୁରୀ ଯୋଉ ଶିବ ମନ୍ଦିର ଅଛି। ସବୁ ମାନ୍ଦୀ ର ଅଛି।
ଭଲ ଆପଣ ତ ବୁଥିବେ ସବୁଦିନ।
ନା ସବୁଦିନ ଏମିତି କଣ ଯାଏ ଏମିତି ବେଳେ ବେଳେ ପର୍ବପର୍ବାଣି ପଡେ ଯାଏ ଏମିତି ମଝିରେ ମଝିରେ ଯାଏ ବୁଲାବୁଲି କରିବାକୁ।
ଆଚ୍ଛା ଆପଣ ରଥ ଯାତ୍ରା ରେ ଯାନ୍ତି।
ହଁ ପୁରୀ ଯାଏ ଏବେ ଯାଇନି। ରଥଯାତ୍ରା କିନ୍ତୁ ଯାଇ ଯାଇହୁଏନି।
ଗହଳି ପବଳ ଥାନ୍ତି ନା ତମୁ କେତେ ଆଡୁ ଲୋକ ଆସିଥାନ୍ତି।
ହୁଁ।
ହଁ। ତ ଆ ଆମ ଆଡେ ଅଛି ଲିଙ୍ଗରାଜ ମନ୍ଦିର ଅଛି ବିନ୍ଦୁ ସାଗର। ତାପରେ ନନ୍ଦନ କାନନ ଅଛି ଧଉଳି ଅଛି ତାପରେ ରାଜାରାଣୀ ମନ୍ଦିର ଅଛି।
ନନ୍ଦନକାନନ ଆପଣଙ୍କ ଘରଠୁ କେତେ ବାଟ ହବ।
ତମ ଘର ତୁ ଯାହା ବଲେ ହବ ତିନି ଘଣ୍ଟା ଲାଗିବ ଆଉ ତିନି ଘଣ୍ଟା ନାଇଁ। ଏଇ ଘଣ୍ଟାଟେ ପାଖପି ଲାଗିବ। ଏଇ ସତୁରି ଅଶୀ କିଲୋମିଟର ହବ।
ସତୁରି ଅଶୀ।
ଆମ ଏପଟ ସାଇଡ ନା।
ଦେଢ଼ ଘଣ୍ଟା ଭଳିଆ ଲାଗିବ।
ହଁ। ସେଟ ତମେ ଭାବୁ ଥିବ ପ୍ରାୟ ଟାଇମ ଯାଇପାରୁନୁ ଯାହା ମୁଁ ଯାଇଛି ଦିଥଣ ଯାଇଛି ନନ୍ଦନକାନ ଭୁବନେଶ୍ୱର ପିଲା ହେଇକି। ଲାଜ ଲାଗିବା କଥା।
ହୁଁ ମୁଁ ମୁଁ ବି ସେ ନନ୍ଦନକାନନ ଯାଏ ନନ୍ଦନକାନ ନା ଆମ ଘରଠୁ ବା ମାତ୍ର କେତେ ଛଅ ସାତ କିଲୋମିଟର ହବ।
ପାଖ
ହୁଁ।
ତ ସେଇ ମନ୍ଦର ଟା ଟିକେ ପାଖ ହବ। ଆବେ ଓଲଟା ଗଲ ଲାଗୁ ସେଇ ଦି କିଲୋମିଟର ଟା ହବ।
ହୁଁ।
ତ ଆପଣ ଜାଣିଛନ୍ତି ସାଇ ମନ୍ଦିର ରୁହେ। ଯୋଉଟା କଟକ ଆଉ ପୁରୀକୁୁ ଯାଏ ସେଇ ସାଇ ମନ୍ଦିର ପାଖ ଦେଇ। ଟଙ୍କ ପାଣି ରହୁଥିବ ସେଇଠି ଆମ ଘର।
ସେଇଠୁ ଘର ହେଲେ ତ ଆପଣଙ୍କ ନନ୍ଦନ କାନନ ହେଇଯିବ କେତେ ବାଟେ କହିଲେ କି ଉଁ ସେଇ ହେଇଯିବ। ନାଇଁ ଏତେ ହବନି କମ୍ ଚାଳିଶି ପଚାଶ ଭିତରେ ହବ।
ଆଉ ସେଇଭଳିଆ ଲାଗେ ତ ଆଉ। ଏଇଠୁ କଳ୍ପନା ରୁ ତେର ନମ୍ବର ବସ୍ ଯାଉଛି ନନ୍ଦନ କାନନ।
ହୁଁ। ସେପଟେ ଆସିଲେ ତ ସେଇ ଚାଳିଶ ଭଳିଆ ହିଁ ହବ।
ସେଇ ମୁଁ ଯାହା ଛୁଟ ବେଳେ ଯାଇଛି ତ ଏଇନା ଯାଇନି ଜାଣିନି ଏତେ କିଛି ଆଉ। ପୁଣି ଥୁଡିନା ବୁଦ୍ଧି ଏତେ ଥିଲା ଏବେ ଟିକେ ବୁଦ୍ଧି ହଉଛି ଆଉ। ଲୋକମାନଙ୍କ ସହିତ ମିଶିଲେ ଆଉ।
ଓହୋ।
ଆଜ୍ଞା। ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ମୋର ଗୋଟେ ମାମା ଭାଇ। ଦାଦା ଖୁଡି ଆଉ ଜେଜେମା ତା ଆଉ ଦାଦାଙ୍କ ଝିଅ ଦି ଜଣ ସାନ।
ଜଏଣ୍ଟ ଫ୍ୟାମିଲି ତାହେଲେ।
ଉଁ ହୁଁ।
ହଉ।
ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ଆପଣ ପ୍ଲସ ଥ୍ରି ପରେ କଣ କମ୍ପିଟିଭ୍ ପାଇଁ ପ୍ରିପାର ହେବେ।
ହଁ ଏଇ କମ୍ପିଟିଭ ନୁହଁ ପୋଲିସ ଫୋଲିସ ଲାଇନ ରେ ପକେଇବି ଆଉ।
ବି ଡି ଏ ବାହାରି ଥିଲା ବଧେ।
ହୁଁ।
ବି ଡି ଏ।
ହୁଁ ବାହାରି ଥିଲା ଯେ ମୁଁ ପକେଇନି ପକେଇବି ଆଉ।
କେ ଏଜ୍ ଲିମିଟେଡ ନଉଛି ନା।
ହୁଁ।
ଆଉ ଆଉ କଣ କୁହନ୍ତୁ।
ଆପଣ କଣ ଟ୍ରିମେସ୍ କରିବେ?
ମୁଁ ଗୋଟେ ସିଭିଲି ସେର୍ଭିସ ରେ ଗମେଣ୍ଟ ଜବ ଗୋଟେ ହେଇଗଲେ ଲାଇଫ ସେଟଲ ହବାର ଅଛି ତ ସେଥିପାଇଁ ଆଉ।
ହଁ ଗଭମେଣ୍ଟ ଜବ୍ ତାହେଲେ ଖୋଜୁଚନ୍ତି।
ଆଜ୍ଞା। ଆଉ ବ୍ୟାଙ୍କିଂ ହଉ ରେଲୱେ ହଉ ଯାହା ବି ହଉ ଗୋଟେ ହେଇଗଲେ ତ ଖୁସି ଆଉ। ହେଲେ ସେଥିପାଇଁ ଟିକେ ପ୍ରିପେୟାର ହବାକୁ ମତେ ପଡ଼ିବ କାହିଁକିନା ଖାଲିଟାରେ ରଖିଚି ମୁଁ। ସେଥିପାଇଁ ତ ରଖିଛି ନା।
ଆଉ କୁଆଡେ ବୁଲାବୁଲି କରିବା ପାଇଁ ଯାଇନାହାନ୍ତି।
ବୁଲାବୁଲି କୁଆଡ଼େ ଯିବି ସେକେଣ୍ଡ ସେମିଷ୍ଟାର ଚାଲିଚି। ଏ ଥଣ୍ଡା ଦେହ ମାନେ ଥଣ୍ଡା ଜୋରେ ହେଇଯାଇଛି କାଲି ଠୁ ଯୋଉ ବର୍ଷାରେ ପୁରା ତିନି ଘଣ୍ଟାରୁ ଥଣ୍ଡା ହେଇଚି ମାନେ କେବେ ଛାଡୁନି। ସେଇଥିପାଇଁ ଭଗବାନଙ୍କୁ ଡାକ ହୋଉଛି ଆଜି ଟିକେ ବର୍ଷା ନ ହଉ। ତଥାପି ମାନେ ପେଟ ଜୋରରେ ଗରମ ହେଇକି ନାକରୁ ଟିକେ ବ୍ଲଡ଼ ପଡୁଛି।
ଓହ ମେଡିସିନ ଦେଖେଇଚନ୍ତି ଡାକ୍ତରଙ୍କୁ?
ଆଇ ମୁଁ ଯାଇନି ମୋର ଯାଇଟା ବି ଏମିତି ପେଟ ଗରମ କଲେ ନାକରୁ ବ୍ଲଡ ପଡେ ମ ପାଟିରୁ ବ୍ଲଡ ପଡେ। ଏଇତ ସେ ପେଟ ଟିକେ ଗରମ ହେଇଗଲେ ପଇଡ଼ ଫଇଡ ପିଇ ଦେଲେ ସେ ପେଟ ଥଣ୍ଡା ହେଇଯିବ ସାଙ୍ଗେ ସାଙ୍ଗେ ସେ ଥଣ୍ଡା ହେଇକି ଆଉରି ମୁହଁ ଥଣ୍ଡା ହେଇଯିବ।
ଏବେ ତ ନଈ ଆପଣଙ୍କ ସିଆଡ଼େ ଅଛି।
ହଁ ଆମର ମାଙ୍କଡ଼ ନଈ ଯୋଉ ଆମର ଯୋଉ ବାଲିଯାତ୍ରା ପଡେ। ଜାଣିଛନ୍ତି ଯୋଉ ବାଲିଯାତ୍ରା ପଡିିଆ ତ କଟକରେ ଅଛି। ତ ଭୁବନେଶ୍ୱରର ଗୋଟେ ଜାଗାରେ ହୁଏ ବାଙ୍କୁଆଳ।
ହଁ।
ସେଇଟା ଆମର ଦୟାନଦୀ ଜାଣିଛନ୍ତି।
ହୁଁ ହୁଁ।
ଦୟାନଦୀ କୂଳରେ ହୁଏ। ତ ସେପଟେ ନଈ ଅଛି। ସେପଟେ କିନ୍ତୁ ପ୍ରବଳ ଭୂତ ବାହାରନ୍ତି।
ଓ ହୋ ଆମ ଏପଟେ ନଈସରୁ ଏବେ ଯାଇଥିଲୁ ଯୋଉ ମାଛ ମାନେ ଅଲ୍ ବହୁତ ମାଛଥାନ୍ତି। ହଁ ଲୋକ କେତେ ଓ କୋଡିଏ ତିରିଶ ଜଣ ଲୋକ ଖାଲି ଡଙ୍ଗାରେ ବସିକି ମାଛ ମାରୁଛନ୍ତି।
ଆମର ଏପରେ ମାଛ ଅଛି କିନ୍ତୁ ମେନ୍ କଥା ହେଲା ଏଇ ଯୋଉ ନଈଟା ଯାଇଛି ତ ସେ ନଈ ରେ ମାନେ ଚୋରାବାଲି ଅଛି। ଅଛି ପ୍ଲସ ଗଣ୍ଡ ଅଛି ତ ଯାହାର ବେଳା ଖରାପ ପଡ଼ିଲା ତ ଗଲା ନା ସିଏ ତ ସେଥିପାଇଁ ସି ପାଣି କତିକି ଯାଆନ୍ତିନି। ରାତି ଏରିଆକୁ ତ ଟୋଟାଲି ବନ୍ଦ।
କହିଲେ ମାଛ ସାଙ୍ଗେ ସାଙ୍ଗେ ଧରିବେ ସେଇଠି ବିକିବେ ଆଉ ଯୋଉଟା ଆ ଆଣିକି ଗାଁ ମାନଙ୍କରେ ବିକୁଛନ୍ତି ସେଗୁଡା ଖାଇଲେ ବହୁତ ଦେହ ପାଇଁ ଖରାପ ବରଫ ମାଛ ଗୁରା ନା।
ଓହ।
ସେଗୁଡା ସାଙ୍ଗେ ସାଙ୍ଗେ ମାରିବେ ସାଙ୍ଗେ ସାଙ୍ଗେ ନଈରୁ ଆଣିବେ ବିକିବେ। ଆପଣ ଆଗରେ ଦେଖିବେ ନେଇକି ଆସିବେ ଭଲ।
ହ ହୋ। ଆମ ଘରେ ବି ଆଗରୁ ଜୁଅନ୍ତା ମାଛ ଆସେ। କିନ୍ତୁ ଏବେ ତ ମାଛ ଆସୁନି କାରଣ ମୁଁ ଖାଉନି ତ ହେଇଥି ତ ଘରେ ଆସୁନି ଏତେ ଆଉ। ତ ବାବା ଯା ବାହାରେ କିଣିକି ଖାଇଦଉଛନ୍ତି ଆଉ।
ଆପଣଙ୍କୁ ଖାଇବାକୁ କଣ ଭଲ ଲାଗେ?
ମୁଁ ଆଗରୁ ନନଭେଜ ପ୍ରବଳ ଖାଉଥିଲି ତ ଏଇଟା ନନଭେଜ କୁ ଛାଡିଦେଲେ ଆଉ ସବୁ ଭଲ ଲାଗୁଛି।
ହୁ ନନ୍ଭେଜ୍ କଣ ପାଇଁ ଛାଡିଦେଲେ?
ଇଛା ହେଲାନି ଆଉ ଖାଇବା ପାଇଁ ମାନେ ସ୍କିନ୍ ପ୍ରୋବ୍ଲେମ ଟିକେ ବାହାରିଲା ତ ତାପରେ ବି ମାନେ ଯୋଉ ଆୟୁର୍ବେଦିକ୍ ଖାଇଲି ତ ଡକ୍ଟର କହିଲେ କି ମାନେ ଡକ୍ଟର ନାଇଁ ଯିଏ ବୈଦ୍ୟ ଯିଏ କହିଲେ କି ଏରା ସବୁ ଟିକେ ଆଇିଁଷ ଟିକେ ଦୂରାଅ। ତ ଆଇଁଷ ଛାଡିଦେଇନ ତ ଆଉ ଏତେ ଇଚ୍ଛା ହଉନି ଆଉ ସ ଖାଇବା ପାଇଁ ଘରେ ହେଲେ ବି ମୁଁ ନାକଟେକୁଚି କାହିଁକି ଆଇଁଷ ଗୋଟେ ଖାଉଚ ସବୁବଳେ। କିନ୍ତୁ ମୁଁ ଯେତେବେଳେ ଖାଉଥିଲି ସେତେବେଳେ ଠିକ୍ ଥିଲା କିନ୍ତୁ ମୁଁ ଏଇଟା ଭଲ ନୁହଁ ହ। ଆଉ ବାପା ବାହାରେ ତାଙ୍କର ଖାଇ ଦଉଚନ୍ତି ମାମା ଟିକେ ଦେଖୁଚି ମାନେ ସୋମ୍ ମାନେ କଣ ରବିବାର ଟିକେ ମାମା ଖାଉନି। ମାମା ଖାଲି ବୁଧବାର ଆଉ ଶୁକ୍ରବାର ହେଲେ ମାମା ଘରେ ଖାଆନ୍ତି ନହେଲେ ମାମା ବି ନାଇ। ଫେରେ ସୋମବାର ମାମା କରୁଚନ୍ତି ତ ସେଥିପାଇଁ ଆଉ କି ଟିକେ ବେଶୀ ବାରୁଚୁ ଆମେ।
ହଁ କିଏ କିଏ ରହୁଛନ୍ତି ସବୁ?
ଆମର ଜଏଣ୍ଟ ଫ୍ୟାମିଲି। କିନ୍ତୁ ମୋ ଫ୍ୟାମିଲି କହିଲେ ମୋ ବାପା, ମା, ମୁଁ ଆଉ। ତାପରେ ବଡ ବାପା, ବଡ ବୋଉ, ଭାଇ ଭାଇର ଏଇନା ଜବ୍ ହେଇଯାଇଛି କଲିକତାରେ। ତ ଭାଇ କଲିକତା ରେ ରହୁଚି। ତାପରେ କକା ଖୁ ଡୀ ଆଉ ଭଉଣୀ ଆଉ। ଭଉଣୀ ଏ ବର୍ଷ ପ୍ଲସ୍ ଟୁ ଏକଜାମ ଦବ।
ମୋ ଭାଇ ବି ସେମିତି ବାହାରେ ଯାଇଁ ରହୁଚି ରାଉରକେଲାରେ।
ହଁ। ଜାଣିଛୁ ଚକ୍ରଧର ପୁରୁ ଭାଇ ସେଇଠି ରହୁଚି ଆଉ। ସେଟା ରାଉରକେଲାକୁ ପାଖାପାଖି ହବ ଝାରସୁଗୁଡ଼ା ଆଉ ରାଉରକେଲା ପାଖାପାଖି।
ହଁ।
ହଉ ଆପଣଙ୍କ ସହ କଥା ହେଇକି ମତେ ବହୁତ୍ ଭଲ ଲାଗିଲା।
ହୁଁ ଭଲ ଲାଗିଲା ଆଉ ଆପଣଙ୍କ ସହିତ ବି କଥାହେଇବି ବହୁତ୍ ଭଲ ଲାଗିଲା।
ଜୟ ଶ୍ରୀ ଜଗନ୍ନାଥ ରଖୁଚି ଆଉ।
ହୁଁ।